ହ୍ୟାଲୋ। ହଁ। ଛାତ ଉପରେ ବୁଲୁଥିଲି ଆଉ ତୁ କଣ କରୁଛୁ?
ମୁଁ ଏବେ ବସିଛି ଆଉ କଣ ଖାଇଛୁ?
ମୁଁ ଖାଇଥିଲି ଭାତ ପୋଟଳ ତରକାରୀ ଡାଲି। ଆଉ ତୁ କଣ ଖାଇଛୁ।
ଭାତ ଡାଲି ଭଜା ଆଉ ଆଉ କଣ କରୁଛୁ କି କଥା ହେଇଥାନ୍ତେ।
ହ ନାଇଁ ହଁ କ।
ଅ ଖୁଦରୁକୁଣ ବିଷରେ କଥା ହେଇଥାନ୍ତେ।
ତାପ
ହେଲା ଖୁଦରଗୁଣୀ ଓଷା ଓଡିଶାର ଏକ ପ୍ରସିଦ୍ଧ ଓ ଲୋକପ୍ରିୟ ପର୍ବ। ଏହା ମୁଖ୍ୟତଃ ଅବିବାହିତ ଝିଅ ଓ ବିବାହିତ ମହିଳା ମାନଙ୍କ ଦ୍ଵାରା ପାଳିତ ହୁଏ। ଅ ଭାଦ୍ରବ ମାସର ପ୍ରତି ରବିବାର ଦିନ ଏହିଇ ଓଷା ପାଳନ କରାଯାଏ। ପ୍ରାୟ ପାଞ୍ଚଟି ରବିବାର ପର୍ଯ୍ୟନ୍ତ ଏହା ଚାଲେ ଶେଷ ରବିବାରକୁ ଖଷୁଦ୍ରରୁକୁଣୀ ଓଷା କୁହାଯାଏ। ଏହାର ପୌରାଣିକ କଥା ହେଲା ଖୁଜୁରକୁଣୀ ଓଷାର ମୂଳରେ ଏକ ସୁନ୍ଦର ପୌରାଣିକ ଏକ କାହାଣୀ ଲୁଚି ରହିଛି କଥା ଅନୁସାରେ ମାଲିରାଜ ଦେଶର ରାଜକୁମାରୀ ଷୋହଳ ପୁଅର ଗାରଜ କୁମାରୀ ଖ୍ଷୁଦ୍ର ଗୁଣୀ ଥିଲେ। ସେ ବହୁତ ବୁଦ୍ଧିମତୀ ଓ ପରିଶ୍ରମୀ ଥିଲେ ତାଙ୍କ ମାଉସୀ ତାଙ୍କୁ ଘୃଣା କରୁଥିଲେ। ସବୁବେଳେ କଷ୍ଟ ଦଉଥିଲେ ମାଉସି ତାଙ୍କୁ ଗଧ ପଚରାଇବାକୁ କାମ ଦେଉଥିଲେ। କୁଦରୁକୁଣୀ ପ୍ରତି ରବିବାର ମା ଲକ୍ଷ୍ମୀଙ୍କୁ ପୂଜା କରି ଉପବାସ ରଖୁଥିଲେ। ତାଙ୍କ ଭକ୍ତିରେ ସନ୍ତୁଷ୍ଟ ହୋଇ ମା ଲକ୍ଷ୍ମୀ ତାଙ୍କୁ ସାହାଯ୍ୟ କଲେ। ଗଧ ମାନଙ୍କୁ ମୁକ୍ତ କରିଦେଲେ ଓ ତାଙ୍କୁ ଧନ ସମ୍ପଦ ଦେଲେ। ଶେଷରେ ସେ ରାଜପୁତ୍ର ଅ ଶଙ୍ଖ ଚୂଡଙ୍କୁ ବିବାହ କଲେ ଓ ସୁଖରେ ରହିଲେ। ସେଇଦିନ ଠାରୁ ଝିଅ ମାନ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଏଇ ଓଷା ଆରମ୍ଭ କଲେ ପୂଜାର ପଦ୍ଧତି ହେଲା ଏଇ ଓଷାରେ ପୁରା ମାସ ଧରି ପାଳନ ହୁଏ। ପ୍ରତି ରବିବାର ଭୋରୁ ଝିଅ ମାନେ ଉଠି ସ୍ନାନ କରି ନୂଆ ଲୁଗା ପିନ୍ଧନ୍ତି। ଅ ଘର ଏକ ପବିତ୍ର ସ୍ଥାନରେ ମା ଲକ୍ଷ୍ମୀଙ୍କ ଚିତ୍ର ଆଙ୍କି ପୂଜା କରନ୍ତି। ଚିତ୍ରରେ ଗଧ ମାଳି। ରାଜାରାଣୀ ଓ ଖୁଦ୍ରକୁୁଣୀଙ୍କ କାହାଣୀ ଆଙ୍କ ଯାଏ ପୂଜା ପାଇଁ ଫୁଲ ଚାଉଳ ହଳଦୀ ସିନ୍ଦୁର ଦୀପ ଆଦି ବ୍ୟବହାର କରାଯାଏ। କୁଦୁରୁକୁଣୀ ଓଷାର କଥା ପାଠ କରାଯାଏ। ଅ ସମସ୍ତେ ମିଶି କେଦେଲା ବ୍ରତ କେପାଳିଲା ମହାଲକ୍ଷ୍ମି ଦେଲେ ମୁୂପାଳି ଭକ୍ତ ଗୀତ ଗାଆନ୍ତି ଉପବାସ ପରେ ସନ୍ଧ୍ୟାରେ ପ୍ରସାଦ ଖାଇ ବ୍ର ତ ଭଙ୍ଗା ହୁଏ। ଏହାର ସାମାଜିକ ସଂଂସ୍କୃତି ମହତ୍ବ ହେଲା ଖୁଦରୁକୁଣୀଙ୍କ ସହ କେବଳ ଏକ ଧାର୍ମିକ ପର୍ବ ନୁହଁ ଏହା ଓଡିଶାର ସଂସ୍କୃତି ପରିଚୟ ଏହି ଓଷା ମାଧ୍ୟମରେ ଝି ଝିଅ ମାନଙ୍କୁ ପରିଶ୍ରମ ଧର୍ଯ୍ୟ ଓ ଆତ୍ମସମ୍ମାନରେ ଶିକ୍ଷା ମିଳେ। ଖୁଦୁରୁକୁଣୀ ଜଣେ ନାରୀ ଶକ୍ତିର ପ୍ରତୀକ। ସେ କିପରି କଷ୍ଟ ସହି ନିଜ ଭାଗ୍ୟ ନିଜେ ବଦଳାଉଲେ ତାହା ପ୍ରତି ଝିଅ ପାଇଁ ପ୍ରେରଣା ଏହି ଦିନ ବାନ୍ଧବୀ ମାନେ ଏକାଠି ହୋଇ ଗୀ ଗୀତ ଗାଆନ୍ତି ଖେଳନ୍ତି କଥା ହୁଅନ୍ତି ଏଥିପାଇଁ ସାମାଜିକ ସମ୍ପର୍କ ବଢେ ମା ମା ଲକ୍ଷ୍ମୀଙ୍କୁ ପୂଜା କରି ଧନ ଧାନ୍ୟ ଓ ସୁଖ ଶାନ୍ତି ପାଇଁ ପ୍ରାର୍ଥନା କରାଯାଏ। ଖୁଦୁରୁକୁଣୀ ଓଷା ଓଡିଶାର କୃଷିଭିତ୍ତିକ ସମାଜରେ ଏକ ଜୀବନ୍ତ ପରମ୍ପରା। ଏହା ଆମକୁ ଶି ଖାଏ ଯେ କଷ୍ଟ ପରେ ସୁଖ ଆସେ ଭକ୍ତି ଓ ବିଶ୍ଵାସ ସବୁ ବାଧା ଦୂର କରେ। ଆଧୁନିକ ଯୁଗରେ ବି ଏହି ପର୍ବ ଓଡିଆ ଝିଅ ମାନଙ୍କ ମଧ୍ୟରେ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଛି ଆଉ ତୁ କଣ ଜାଣିଛୁ ଏ ବିଷୟରେ?
ହଁ ମୁଁ ଜାଣିଛି ଅ ଏଇଟା ହେଲା ସ ସ ସମ୍ ପ୍ରଧାନତଃ ଅବିବାହିତା କନ୍ୟା ମାନେ ଅ ନିଜ ଭା ଭାଇମାନଙ୍କ ପାଇଁ ଦୀ ଭାଇମାନଙ୍କର ଦୀର୍ଘାସୁ ଆଉ ସୁଖ ସମୃଦ୍ଧି ପରିବାରର ମଙ୍ଗଳ କାମନା କରିବା ପାଇଁ ପାଳ ଓଷାଟା କରିଥାନ୍ତି ଏଇ ଓଷ ଷାରେ ଭାଇ ଭଉଣୀଙ୍କ ସ୍ନେହ ଭଲ ପାଇବା ଓ ଆତ୍ମା ପା ପ୍ରତୀୟକ ପ୍ରତୀକ ଏଇ ଓଷା ଟା ଆଉ ଖୁଦୁରୁକୁଣୀ ଓଷା ଟା ହେଲା ଭାଦ୍ରବ ମାସର ପ୍ରଥମ ରବିବା ରୁ ଆରମ୍ଭ ହେଇ ଲଗାଦାର ଚାରିଟି ରବିବାର ପର୍ଯ୍ୟ ପାଳନ କରନ୍ତି ଆଉ କିଛି ହିସାବରେ ପାଞ୍ଚ ଯେତେବେଳେ ବି କରି କରିଥାନ୍ତି ଆଉ ଶେଷ ରବିବାରରେ ଏହାର ଉଦ୍ଯାପନ କରାଯାଏ ଚାରି ପାଞ୍ଚ ପାଳି ଯୋଉମାନେ କରିଛନ୍ତି ଲାଷ୍ଟ୍। ଶେଷ ରବିବାର ପ୍ୟାରେଡ୍ ତାଙ୍କୁ ଭଲସେ ପାଳନ କରିଥାନ୍ତି। ଆଉ ଓଷା ପୂର୍ବରୁ ଯୋଉଠି କରନ୍ତି ସେଇଟା ସ ସଫାସୁତୁରା କରନ୍ତି ଆଉ ଘ ସେଇ କୋଠରୀ ଟାକୁ ଭଲସେ ଲିପା ପୋଛା କରିକି ସଜା ସୁଜି କରାନ୍ତି ସୋ ଆଉ ଭଲସେ ଝୋଟି ବି ପକେଇଥାନ୍ତି ଝୋଟି ମୁରୁଜ ଏଇ ସବୁ ପକେଇଥାନ୍ତି ପୂଜା ପାଇଁ କଳସ ବି ଆଣାହୁଏ ଆଉ କଦଳୀ। ଗଛ ବି ହୁଁ ସେଇ ଘର ଆଗରେ ଲଗା ହୁଏ ଅ କଳସ ବସେ। ଫୁଲ ଦୁବ୍ ଦୁବ। ଅଁ ଧାନ ଦୀପ ନଡ଼ିଆ କଦଳୀ ବିଭିନ୍ନ ଫଳ ଆଉ ପିଠାପଣା ବି ଆଣିକି ସଜାଇଥାନ୍ତି। ଆଉ ଓଷା କରୁଥିବା କନ୍ୟା ମାନେ ସବ ସକାଳୁ ସ୍ନାନ କରି ନୂଆ ବସ୍ତ୍ର ପରିଧାନ କରିଥାନ୍ତି ସେମାନେ ଉପବାସ ରଖିଥାନ୍ତି। ସକାଳୁକୁ ଯିଏ ଖାଆନ୍ତି ନାହିଁ ଆଉ ପୂଜା ସମୟରେ ଅ ଖୁଦୁରୁକୁଣୀ ଓଷା ବ୍ରତ କଥା ଶୁଣାଯାଏ ଟିକେ। ଆଉ ଗୀତ ବି ଗାଆନ୍ତି ଖୁଦୁରୁକୁୁଣୀ ଉଁ। ପୂଜା ପାଇଁ ଯୋଉ ବହିଥାଏ ସେଥିରେ ଗୀତ ବି ଗାଆନ୍ତି ସବୁ ସ ଅ ଝିଅ ପିଲାମାନେ ନେ ଆଉ ଶେଷରେ ଭୋଗ ଅର୍ପଣ କରି ନିଜ ପ୍ରସାଦ ବଣ୍ଟନ କରି ନିଜ ଘ ରୁକୁ ଯାଆନ୍ତି ଆଉ ଖୁଦୁରୁକୁଣୀ ଓଷା ସହ ଜଡିତ ଅ ଲୋକକଥା ବି ଅଛି ଆଉ ବିଶ୍ୱାସ କରାଯାଏ କି ଜଣେ ଭକ୍ତ କନ୍ୟା ନିଷ୍ଠାର ସହ ଏହି ବ୍ରତ ପାଳନ କରିଥିଲେ। ମା ମଙ୍ଗଳାଙ୍କ କୃପାରୁ ତାଙ୍କ ଭାଇମାନେ ବିଭିନ୍ନ ବିପଦରୁ ରକ୍ଷା ବି ପାଇଥିଲେ। ଏବଂ ସୁଖ ସମୃଦ୍ଧ ଲାଭ ବି କରିଥିଲେ ସେ ସେଇ ଦିନ ଠାରୁ ଏ ଓଷା ପାଳନର ପରମ୍ପରା ଚାଲି ଆସୁଛି ଆଉ ଏଇ ଖୁଦୁକୁଣୀ ଓଷା ର ମହତ୍ଵ ହେଲା କି ଏଇଟା ହେଲା ଉଁ ଭା ଭଉଣୀ ଓ ଭାଇଙ୍କ ଅତୁଟ ସମ୍ପର୍କର ର ପ୍ରତୀକ ହେଇଥାଏ ଏହା ଏହା ମଧ୍ୟରେ ପରିବାରର ସ୍ନେହ ଏକତା ଭକ୍ତି ଓ ସଂସ୍କୃ ସଂସ୍କୃତିର ବିକାଶ ବି ହେଇଥାଏ। ଏହା ଯୁବପିଢ଼ିକୁ ଆମ ପରମ୍ପରା ସଂସ୍କୃତି ସହିତ ପରିଚିତ କରିଥାଏବି। ଖୁଦୁରୁକୁଣୀ ଓଷା କେବଳ ଧାର୍ମିକ ନୁହେଁ ଏଇଟା ହେଲା ସାମାଜିକ ଦୃଷ୍ଟିରୁ ମଧ୍ୟ ବ ବହୁତ ମହତ୍ତ୍ଵପୂର୍ଣ୍ଣ ଏହି ଦିନ ଗାଁରେ ସହରରେ ଝିଅମାନେ ଏକାଠି ହୋଇ ମୂର୍ତ୍ତି ତିଆରି କରି ଅ ମୂର୍ତ୍ତିକୁ ସ୍ଥାପନା କରି ପୂଜା କରିଥାନ୍ତି ଆଉ ପରସ୍ପର ମଧ୍ୟରେ ସ୍ନେହ ସହଯୋଗ ଆଉ ସାହାଯ୍ୟ ସ୍ୱଭାବ ବଢ଼ିଥାଏ ଏଇଟା ଗୋଟେ ଆମ ସଂସ୍କୃତି ଭଲ ଉଦାହରଣ ବି ଆଜିର ଆଧୁନିକ ଯୁଗରେ ମଧ୍ୟ ଏହି ଓଷାର ମହତଵ କମି ନାହିଁ ଅ ସବୁ ଗ୍ରାମ ଗ୍ରାମରେ ସହରରେ ଅ ଅନେକ ପରିବାର ଏଇ ପରମ୍ପରାକୁ ଆଜି ଆ ମଧ୍ୟ ଭକ୍ତିର ସହ ପାଳନ କରିଛନ୍ତି ସବୁ ଗାଁରେ କୁ ପାଳନ କରିଛନ୍ତି ଏହା ଆମ ସଂସ୍କୃତି ଓଡ଼ିଆ ସଂସ୍କୃତି ଏକ ଅମୂଲ୍ୟ ଏତ ଆଉ ଖୁଦୁରୁକୁୁଣୀ ଓଷା ହେଉଛି ଭକ୍ତି ବିଶ୍ୱାସ ଭାଇଭଉଣୀଙ୍କ ସ୍ନେହ ପରିବାର ମଙ୍ଗଳର ପର୍ବ ଏହା ଆମ ସଂସ୍କୃତି ପରମ୍ପରା ଓ ଆଧ୍ୟାତ୍ମିକ ଚେତନାକୁ ସୁଦୂଢ ବି କରିଥାଏ ଆମ ସମସ୍ତଙ୍କ କର୍ତ୍ତବ୍ୟ ହଉଛି ଏହି ପବିତ୍ର ପରମ୍ପରାକୁ ସମ୍ମାନ କରିବା ପାଳନ କରିବା ଆଉ ପରବର୍ତ୍ତୀ ପିଢିକୁ ଏହାର ମହତଵ ବିଷୟରେ ଜଣେଇବା ବି? ହଉ ଖୁଦୁକୁୁଣୀ ଓସା ତ ମା ମଙ୍ଗଳାଙ୍କୁ ପୂଜା କରି ଥାନ୍ତି ଆଉ ତ ପୋଇ ର ବି କାହାଣୀ ଛି ସେ ହେଲା ନିଜ ଛେଳିକୁ ନ ପାଇବାରୁ ସେ ଜଙ୍ଗଲରେ ଚରୁଥିଲା ଚର ଚରେବାକୁ ଯାଇଥିଲା ତ ଛେଳି ହଜି ଯାଇଥିଲା ତା ଛେଳିର ନା ହେଲା ତ ପୋଇ ସେ ହଜିଯିବାରୁ ସେ ଘରକୁ ବି ଯାଇଥିଲା ତା ଭାଉଜ ମାନ ତାକୁ କହିଲେ କି ଆଉ ତୁ ଯଦି ଛେଳିକୁ ନ ଆଣୁ ତତେ ଘର ପସେଇବେନି କି ଖାଇବାକୁ ବି ଦେବେନି ଆଉ ସେଥିପାଇଁ ସିଏ ଏଇଟା ମାନସିକ କରିଥିଲା ଜଙ୍ଗଲରେ ପୂଜା କରିୁଥିଲେ ସେଇ ସମୟରେ ସେ ମାନସିକ କରିଥିଲା ଆ ମାନସିକ ବି ପୂୁରଣ ହେଇଥିଲା ସେ ତା ତପୋଇକି ବି ପାଇଥିଲା ସେଇଥିପାଇଁ ବି ମଙ୍ଗଳା ମାଙ୍କୁ ଆଉ ସେଇ ଓଷାରେ ଯାହା ମନସିକ କରନ୍ତି କୁହନ୍ତି କି ପୁରଣ ହେଇଥାଏ ଆଉ ତମ ଗାଁରେ ଅ କେମିତି ଖୁଦୁରୁକୁନି ପାଳନ କରୁ?
ଆମ ଗାଁରେ ସବୁ ରବିବାର ସେମିତି ପାଞ୍ଚଟା ରବିବାର ହୁଏ। ଫାଷ୍ଟ ରବ୍ ବାରେ ଯୋଉ ଆସେ ତା ପୂର୍ବ ଦିନ ଫାଷ୍ଟଭର ଯୋଉ ଆସେ ସେଇଟା ତା ପୂର୍ବ ଦିନରୁ ଆମେ ସଜା ସେ ସବୁ କରିଦେଇଥାଉ ଆଉ ଚଉଦ ରବିବାର ପଡେ ସେଦିନ ପୂଜା ପାଇଁ ସବୁ ଫୁଲ ତୋଳୁ ହଉ ଦୁବ ଆଣୁ କଦଳୀ ପତ୍ର କାଟି ଆଣୁ ଅ ଆମେ ସବୁ ଝିଅ ମାନେ ନିଜେ ସବୁ ସବୁ କାମ କରୁ ତାପରେ ସବୁ ସକାଳୁ ଗାଧୋଇ ସାରୁ ଗାଧେଇକି ଆସିଇ ନୂଆ ଡ୍ରେସ ଫେସ୍ ପିନ୍ଧିକି ତାପରେ ଆସିକି ପୂଜା ପାଖରେ ବସୁ ତାପରେ ପୂଜା ହେଇସାରିଲା ତାପରେ ଖାଇବେ ସେ ଖାଆନ୍ତି ଭୋଗ ଖାଆନ୍ତି ତାପରେ ପୁଣି ସନ୍ଧ୍ୟା ବେଳେ ପୂଜା ହୁଏ ଆଉ ତାପରେ ଏମିତି ପାଞ୍ଚଟା ରବିବାର ହୁ ଲାଷ୍ଟ ରବିବାରରେ ଆମର ଅ ଖାଇବା ପିଇବା ବି କରୁ ଆ ତାପରେ ବିସର୍ଜନ ବି ମାଇକ ବଜେଇକି ଏମିତି ଗାଁ ରେ ସବୁ ଖାଇ ତମର କେମିତି ହୁଏ?
ହଁ ଆମର ବି ସେମିତି ହୁଏ ଚାରି ଦିନ ଏମ୍ତି ନ ସାଧାରଣ ଭାବେ ଚାରିଦିନ ଚାରିପାଳି କରନ୍ତି ଗାଧୋଇ ଯାଆନ୍ତି, ବାଲୁକା ପୂଜା କରନ୍ତି ଠାକୁରଙ୍କୁ ପୂଜା କରନ୍ତି ବ୍ରତ ପିନ୍ଧନ୍ତି ଭୋଗ ଭୋଗ କରନ୍ତି ଆ ଚାରି ଚାର୍ ଟା ଏମିତି ସା ସାଜ ସଜା କରିଛନ୍ତି ଆଉ ଲାଷ୍ଟ ରବିବାର ରବିବାର ଶନିବାର ଦିନ ଆମର ଭୋଜି ଭୋଜି ରନ୍ତି ସାଜ ସଜି କରନ୍ତି ବାଉ ବାଉ କର ସେ ଘରଟା ବି ଧୁ ଆଉ କଳସ ବି ବସାନ୍ତି ମୁରୁଜ ଫୁରୁଜ ବି ଝୋଟି ଗୋଟି ପକାନ୍ତି ଆଉ ମାଇକ ବଜାନ୍ତି ସେ ଦିନ ରାତି ସାରା ଆମେ ଶୋଇଉ ନଥାଉ ଚେଁଞ୍ ଥାଉ ସେ କାରଣ ସକାଳୁ ଉଠିକି ବଡ଼ି ବୋରୁ ଠିକି ଫୁଲ ଚୋରି କରିବାକୁ ବି ଯାଉଥାଉ ଆଉ ରାତିସାରା ନସୋଇକି ଆମେ ଖେଳୁ ବି ଖେଳି ସାରିଲା ପରେ ତାପରେ ଆ ସକାଳୁ ଆମେ ଫୁଲ ଚୋରି କରିକି ଆସିକି ତାପରେ ପୂଜା ପୂଜା କରୁ କଳସ ସ୍ଥାପନ କରୁ କଦଳୀ ଗଛ ଲଗଉ ତାପରେ ଯାଇ ଯାଇକି ଆମେ ଗାଧେଇ ବି ଯାଉ ଗାଧେଇ ପୋଖରୀ ବି ଗାଧେଇ ଯାଉ ଗାଧେଇ ଯାଇକି ସେଠି ଆମେ ବାଲୁକା ପୂଜା କରୁ। ଅ ବାଲୁକା ପୂଜା କରିକି ଆସିକି ସବୁ ପୂଜା ଭୋଗ ଭୋଗ ସବୁ ରେଡ଼ି କରୁ ତାପରେ ପୂଜା କରୁ ପୂଜା କରି ସାରିଲା ପୁଷ୍ପାଞ୍ଜଳି ଦଉ ଆରତି ଫାଳତି ଦଉ ବ୍ରତକୁ ବି ପୂଜା ପୂଜା କରାଯାଏ ସେ ବ୍ରତ ବି ଆମେ ପିନ୍ଧୁ ଆ ଖା ପୂଜା ସରିଲା ପରେ ଆମେ ଭୋଗ ଖାଇକି ଯାଉ ହେରି ତାପରେ ତିନିଟା ଚାରିଟା ବେଳୁ ଆସିକି ଆଉ ଯେତେବେଳେ ବି ଭୋଗ କରିକି ଗାଁ ସାରାକୁ ବଣ୍ଟା ହୁଏ ତ ରାତିରେ ଆମେ ଶାଢ଼ୀ ଶୁଢା ପିନ୍ଧି ପିନ୍ଧି ଯାଇକି ଆସିକି ପୂଜା କରୁ ହଁ ଆଳତି କରୁ ଭୋଗ ବି କରୁ ଆମର ଭୋ ହେଇଥାଏ ଖାଇବା ପାଇଁ ଗାଁ ଲୋକଙ୍କ ପାଇଁ ଆମ ପାଇଁ ବି ହେଇଥାଏ। ସେରା ସେରା ବି କରୁ ତାପରେ କରିସାରିଲା ପୂଜାପୂଜି କରିସାରିଲା ପରେ ଆମ ଗାଁ ପାଖ ଯୋଉଠିକି ଖୁଦୁରୁକୁଣୀ ହୁଏ। ସେଇଠିକି ଆମେ ଯାଇ ବୁଲିକି ଭୋଗ ଖାଇକି ଆସୁ ତାପରେ ରା ରାତି ସାରା ବି ନାଚୁ ସେ ରାତି ସାରା ବି ଆମେ ସେଇଠି ଶୋଉ। ତାପରେ ତିନି ଚାରି ଦିନ୍ ପରେ ଭସାଣି ହୁଏ। ତ ମାଇକି ଫାଇକି ବାଜିକି ନେଇକି ଠାକୁରଙ୍କୁ ପକେଇ ଦଉ। ଆଉ ଏମତି ତ ଆମର ସବୁ ହୁଏ ଆଉ। ଆଉ ଆମେ ବି ବଡ଼ ଓଷା ବି ଗୋଟେ କରୁ ସେଇ ଯଜ୍ଞ ଯଜ୍ଞ ହୁଏ ନନା ବି ଯଜ୍ଞ କରନ୍ତି ସେଇଦିନ ବି ଆମେ ଖିଚୁଡ଼ି ଡ଼ାଲମା କରୁ। ଏମିତି ସବୁ କରୁ ଆଉ ଆଉ ହଉ ତାହେଲେ ଆଉ ମୋର ଟିକେ କାମ ଅଛି ମୁଁ ରହୁଛି ଆଉ।
ହଉ।